ହୁଁ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଶୁଣିପାରୁଚ? ଶୁଭୁଚି ତ ହଁ କଣ କରୁଚ? କଣ କରୁଚ?
ହେଇ ଖାଇକି ବସିଚି ଆଉ।
ଅ ଆଜି କଣ ଖାଇବା ହେଇଥିଲା ହଁ ଆଜି କଣ ଖାଇବା ହେଇଥିଲା?
ଆଜି ରୁଟି ଆଉ ତରକାରୀ ଆଉ ତମେ?
ଓହୋ ଆମର ଆଜି ହେଇଥିଲା କଣ କହିଲ ଦିନରେ ଆଜି ଯୋଉ ଆମିଷ ବାର ତ ଆମିଷଟା ଖାଇବା କଥା ନୁହଁ ପ୍ରାଣୀ ହତ୍ ହତ୍ୟା କରିକି କିନ୍ତୁ ଯେହେତୁ ପାଟି ସ୍ବାଦ ପରିବାର ଲୋକଙ୍କର କଣ କରିବା ଆଉ ଗୋଟେ ମାଛ ଜୀବ ଟିକୁ ହତ୍ୟା କରିକି ଖାଇଥିଲୁ ତାପରେ ରାତିରେ ଭଣଜା ଆମର କହିଲେ କୁକୁଡା ମାଂସ ଖାଇବା ପାଇଁ ଯାଇଥିଲେ ଆଣିବାକୁ କହିଲେ ମୁଁ ଆଜି ନିଜେ ରୋଷେଇ କରିବି କିନ୍ତୁ ବାଟରେ କୋଉଠି ଭୋଜି ଗୋଟା ପଡିଗଲା ମାନେ ଯୋଉ କୁହନ୍ତିନି ଦଶ ଏଗାର ଭୋଜି ଆଡୁ ମନା କଲେ କରିବାକୁ ମୁଁ କାଲି ଯୋଉ କହୁନଥିଲି ଆଉ ତମକୁ ନିମନ୍ତ୍ରଣ କରୁଥିଲି ଆସ ଆମର ପିଠା ହଉଛି ଖାଇବ ତମେ ତ ଆସ ଆସିଲନି ଆମର ସେ ଯୋଉ ମଣ୍ଡା ପିଠାରେ ମଟର ପ ଦିଆ ହବ ବୋଲି ମୁଁ ବହୁତ ଗୁଡାଏ ମଟର ସିଝେଇ ଦେଇଥିଲି ଆଉ ନଣନ୍ଦ ଯିଏ ମୋର ସିଏ ଅଳ୍ପ ମଟର ପକେଇକି ରଖି ଦେଇେଇଥିଲେ ମୁଁ ସେଇଆକୁ ମଟର ତରକାରୀ କରିଦେଲି ଆଉ ଆଉ ଦିନର ମାଛ ତରକାରୀ ଥିଲା ସମସ୍ତେ ଶୋଇସାରିଲେଣି କେବଳ ମୁଁ ଏକୁଟିଆ ଏକ ମାତ୍ର ପ୍ରାଣୀ ଅନିନ୍ଦ୍ରା ଅଛି ଉ ଆଉ ତମର ଚାକିରିୀ ଟା ଆଜି ଦିନରେ କେମିତି କଣ ଗଲା ଦିନଟି ଟିକେ ଅନୁଭବ କଣ କରିଛ ଟିକେ ବର୍ଣ୍ଣନା କର
ଆଜି ମୁଁ ଗୋଟେ ଆ ଚକ୍ଷୁ ଚିକିତ୍ସାଳୟରେ ଅଛି
ଆଛା ଆପଣ ତ ବଢିଆ କହୁଛନ୍ତି ଆ କୁହନ୍ତୁ
ଠାକୁ ଆଜି ଆସିଥିଲେ ଉ ତଦାରଖ କରିବା ପାଇଁ
ଆଚ୍ଛା
ହୁଁ ତ ସିଏ ଆମର ଯେତିକ କାଗଜପତ୍ର ଯେତିକ ଯାହାବି ସବୁ କିିଛି ଦେଖିଲେ
ଆଚ୍ଛା
ଆଜି ଆମର ବୁଧବାର ଥିଲା ଆମର ତ ସବୁବେଳେ ଡାକ୍ତରଖାନାରେ
ହଁ
ଭାତ ଡାଲମା ଭଜା କାକୁଡ଼ି ସାଲେଡ୍
ହଁ
ହୁଏ ସେଇଆକୁ ଖାଇଥିଲୁ ତାପରେ କାମ ଚାଲିଥିଲା
ହ ଆଉ ସକାଳ ଜଳଖିଆ ନା ପଖାଳ କଣ ଖାଇଥିଲେ ସକାଳୁ
ସକାଳେ ପକ୍
ଓ ହୋ ଆଉ ତମର ପ୍ରିୟ ଖାଦ୍ୟ କଣ ସବୁଠାରୁ
ମୋର ତ ପଖାଳ
ଓହୋ ଆଉ ବୁଲିବାକୁ ସବୁ କୋଉଠି ଭଲ ଲାଗେ
ମୋତେ ଯେତିକ ଦର୍ଶନୀୟ ସ୍ଥାନ
ତଥାପି ସେମିତି କି।
ପୁରୀ।
ହଁ ଆମ ଜଗତର ନାଥ ଜଗନ୍ନାଥ। ଚକା ଆଖି, ଖିଲି ଖିଲି ହସ। ଆଉ ଆଉ ତମକୁ ମାନେ କଣ ଭଲ ଲାଗେ ମାନେ ପାଠରେ କୋଉ ବିଷୟ ଟା ତମକୁ ଭଲ ଲାଗେ ପଢିବା ପାଇଁ?
ସାହିତ୍ୟର ଯୋ ଉ ପଦ୍ୟ ରୂପ ପଦ୍ୟ ରୂପକୁ ବୁଝିବାକୁ ହେଲେ ସେଟା ଭଲ ଲାଗେ ନହେଲେ ପଦ୍ୟ ରୂପଗୁରା ଗୀତ ଭଳିଆ ଗାଇବାରୁ ଭଲ ଲାଗେ।
ଓହୋଃ। । ।
ଓଡିଆରେ ବହୁତ କିଛି ଥାଏ ନା ତ ଓଡିଆ ଟା ଟିକେ ବେଶୀ ଭଲ ଲାଗେ ଆଉ।
ଭଲ ଲାଗେ ହଁ। ଆଉ ଆଉ ତାହାଲେ ପରିବାରର ଆଉ ସମସ୍ତେ କିଏ କିଏ ଅଛନ୍ତି? ।
ଆମର ବଡ ପରିବାର।
ହୁଁ।
। ଆମ ପରିବାର କହିବାକୁ ଗଲେ ମୋ ବାପା, ମା, ମୁଁ। ଆଉ ଏମିତି କହିବାକୁ ଗଲେ ବାପା, ମା, ବଡ଼ ବାପା, ବଡ଼ ମା, ଭାଇ, ଭଉଣୀ ଭାଉଜ ତାଙ୍କ ଝିଅ, ପୁଅ ସମସ୍ତେ ଦାଦା, ଖୁଡି
ଆମ ଘରକୁ ପୁଣି କେବେ ଆସୁଛନ୍ତି?
ଆପଣଙ୍କ ଘରକୁ ଯିବା ଆଉ।
କୋଉ ଦିନ ଗୋଟେ ଛୁଟି ଆପଣଙ୍କର ଥିବ ହେଲା ଆପଣ ଚାକିରୀର କୋଉ ଦିନ ଗୋଟେ ଛୁଟି ଥିବ ମାନେ ଭଲ ବାର ଥିବ ମତେ କହିବେ ମୁଁ ମୋ ଭଣଜାକୁ
ଏବେ ତ ନୁହେଁ କାହିଁକି ନା ମୁଁ ଶନିବାର ଦିନ ମୋ ମାମୁଁଙ୍କ ମାମୁଁ ଘରକୁ ଯିବି। ଆମ ପୁଅଙ୍କର ବିବାହ ଅଛି।
। ଆଉ?
ମତେ ଛୁଟି ତ ନବାକୁ ପଡିବ ଦୁଇ ଦିନ।
ହଁ ହଁ।
ଆଉ ଏତେ ଦିନ ତ ରହିହବନି। ବାହାଘର ଦିନ ଟା, ଭୋଜି ଦିନ ଟା। କାହିଁକି ନା ବାହାଘର ଶନିବାରେ ପଡି ଯାଉଛି। ଭୋଜି ଟା ବୁଧବାରେ ପଡିଯାଉଛି। ଆଉ ଏତେ ଦିନ ଚାକିରିୀ ଛାଡି ତ ରହିହବନି।
ହଁ। ଆଉ ରୋଷେଇ କଣ କଣ ସବୁ ଆପଣ ଜାଣିଛନ୍ତି?
ରୋଷେଇ ସବୁ କିଛି କରିପାରିବି ମୋବାଇଲଟିଏ ଦେଖିକି। କରିଦେ।
ଆଉ ଆମର ଯୋଉ ଅ ପାରମ୍ପରିକ ଖାଦ୍ୟ ସବୁ। ପିଠାପଣା କଣ ଜାଣିଛନ୍ତି ସବୁ।
ନାଁ ଦେଖିକି କରିପାରିବି କିନ୍ତୁ। ଜାଣିନି ଏମିତି କହିବାକୁ ଗଲେ ଏଇ ଚକୁଳି ପିଠା ଟା ହେଲା। ମାନେ ସାର୍ ମାନେ ଯୋଉଟା ଛୋଟ ମୁଣ୍ଡ ସେଗୁଡା କରିଦେବି ନହେଲେ କହୁନ। ମଣ୍ଡା ପିଠା ପୋଡ ପିଠା ସେଗୁଡା ଶିଖିନି।
କୋଉ ପିଠାଟି ଆପଣଙ୍କୁ ଖାଇବାକୁ ଭଲ ଲାଗେ?
ହୁଁ ମତେ ମଣ୍ଡା ପିଠା ଭଲ ଲାଗେ। ଚିତଉ ପିଠା ଭଲ ଲାଗେ ଚକୁଳି ପିଠା ଭଲ ଲାଗେ ଚକୁଳି ପିଠାଟା ସବୁ କିିଛି ପଡିଥିଲେ।
ଓ ହଉ। ଆଉ ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା। ଆମର ତ ପୁରା ବହୁତ ବଡ ପରିବାର ଆଗରୁ ବହୁତ ଥିଲେ। ଏବେ ସମସ୍ତେ ପଦାକୁ ପଳେଇଲେଣି ନଣନ୍ଦ ଦତିଆର। ଆଉ ଜେଜେ ମାଙ୍କର ମୃତ୍ୟୁ ହେଇଗଲାଣି ମାନେ ସେ ମୃତ୍ୟୁବରଣ କରିସାରିଲେଣି। ତଥାପି ଏବେ ଅଛୁ ଆମେ ସମସ୍ତେ ଜଏଣ୍ଟ ହେଇକି ଅ ଛୁ ଆମ ଶାଶୁ ଶଶୁର ଖୁର୍ତାଶୁର ଖୁଡୀଶାଶୁ। ଆଉ ଦିଅର ନଣନ୍ଦ। ଏବେ ବହୁତ କମ ମେମ୍ବର ଅଛନ୍ତି ଘରେ କିନ୍ତୁ ଆଗରୁ ଆମର ପୁରା। ଅଠର ଜଣ ଘରେ ରହୁଥିଲେ ମାନେ ଯେତେବେଳେ ଜେଜେମା ଥିଲେ ଆଉ ସବୁ। ଦଅର ନଣନ୍ଦ ମଧ୍ୟ ଘରେ ଥିଲେ। ଏନ୍ତିଆ କଥା ସବୁ ଆଉ।
ମୁଣ୍ଡରେ ଆଜି ଗୋଟେ ଝିଟି ପିଟି ଟିକେ ପଡିଗଲା ବହୁତ ଚିନ୍ତିନ୍ତରେ ଅଛି।
ଅତ୍ୟନ୍ ନାଇଁ ନାଇଁ କିଛି ଚିନ୍ତା କରିବର ନାଇଁ ଅତ୍ୟନ୍ତ ଶୁଭ ସଂକେତ। ବୁଝିପାରିଲେ।
ଆଜ୍ଞା।
ହୁଁ ଅତ୍ୟନ୍ତ ଶୁଭ କଥା। ମସ୍ତ କରେ ଆଜି। ପୁଣି ଆପଣ କହୁଥିଲେ କି ଆପଣଙ୍କ ବାମ ପାର୍ଶ୍ଵରେ ପଡିଛି। ଅତ୍ୟନ୍ତ। ହୁଁ ଅତ୍ୟନ୍ତ ଶୁଭ ସଂକେତ କିଛି ଆପଣଙ୍କ ଜୀବନରେ। ଖୁସି ଆସିବା ମୁହୂର୍ତ୍ତ ଆସିଯାଇଛି ଖୁସିର ମୁହୂର୍ତ୍ତ ଆସିବାର ସମୟ ଆସିଯାଇଛି।
ମତେ ଲାଗେ ମୋ ଜୀବନରେ କେବେ ଖୁସି ନାହିଁ।
ଆସିବ ଭଗବାନ। ମାନେ ସୁଖ ସୁଖ ପରେ ହିଁ ଦୁଃଖ ଦିଅନ୍ତି ଦୁଃଖ ପରେ ସୁଖ ଦିଅନ୍ତି। ଆଉ ଖାସ କରି ଭଗବାନଙ୍କର ଯୋଉମାନେ ପ୍ରିୟ ତାଙ୍କୁ ବେଶୀ ଦୁଃଖ ଦିଅନ୍ତି ଯେମିତି କିି ଉଦାହରଣ। ସୁଦାମା ଦେଖ ଆମର ଆମ ପାଇଁ ଭ ବାନ ଗୋଟେ ଥାଳି ରେ ଆମେ ଗୋଟା ଭଲ ଖାଦ୍ୟ। ଗୋଟା ଖରାପ ଖାଦ୍ୟ ଥାଏ ଆମେ ଯଦି ଖରାପ ଖାଦ୍ୟ ଟାକୁ ଆଗ ଖାଇ ଦଉଛେ ଆମ ପାଇଁ ଭଲ ଖାଦ୍ୟ। ପଛକୁ ଅଛି। ଯଦି ଆମେ ଆଗରୁ ଭଲ ଖାଦ୍ୟ ଟାକୁ ଖାଇଦଉଛେ ଆମେ ପଛରେ। ଖରାପ ଖାଦ୍ୟ ଖାଇବା ତେଣୁ ଆମ ଜୀବନରେ ବି ସେଇଆ ସୁଖ ଦୁଃଖ ଲାଗିକି ରହିଛି। ମାନେ ଆମେ ଯଦି ଫାଷ୍ଟ ସୁଖରେ ରହୁଛେ, ପଛରେ ଆମେ ନିହାତି ସେ ଦୁଃଖଟା ପୁଣି କୁଆଡେ ଯିବ, ଆଉ ଭଗବାନ ବି ପରୀକ୍ଷା ନିଅନ୍ତି, ଦୁଃଖ ଦେଲେ ଆମର କେତେ ଧୈର୍ଯ୍ୟ ଅଛି ଆମେ ତାଙ୍କୁ ଅଭିମାନ କରୁ, ଚୁନା ଭକ୍ତି କରୁଛୁ, ନାହିଁ ଯେମିତି ଆଉ, କଥା ଆଉ, ଆଉ ଉଁ ଆମର ତ ସମୟ ହେଇ ଆସିଲାଣି, ପ୍ରାୟ ଦଶ ମିନିଟି ପାଖାପାଖି, ଆଉ ଏଥର କଁ ଆମ କଥାଟି ସମାପ୍ତ କରିବା ଦେଖିଲେ, କେତେ କମ ସମୟ ଲାଗିଲା ଆମେ କଥା ହେଇଗଲେ, ଦେଖିଲେ କେହି ସମୟରେ ଦଶ ମିନିଟି ହେଇଗଲା କିନ୍ତୁ ଜଣା ହିଁ ପଡ଼ିଲାନି, ଆଚ୍ଛା, ଆଉ,
ତମ ଘରେ ଗାଈ ଅଛି ନା କଣ ଗୋଉ ମାତା?
ହଁ-ହଁ-ହଁ ବହୁତ୍ ଅଛନ୍ତି, ବହୁତ୍ ମାନେ ବହୁତ୍ ଗୁଡାଏ ଗାଈ ଅଛନ୍ତି ଆମର, ଚାରିଟା ଗାଈ ପୁଣି ତାଙ୍କ ପିଲା ଛୁଆ, ଆଗୁରି ଆହୁରି ଥିଲେ କେତେ ମାନେ ବିକ୍ରି ହେଇଗଲାଣି, ଆଉ ଦେହ ଖରାପ୍ ପେ କେେଇ ଜଣ, ମାନେ ଖରାପ୍ ହେଇଗଲାଣି ମରିଗଲେଣି ଏବେ ଅଛନ୍ତି, ଚାରିଟା ଗାଈ ତାଙ୍କ ଛୁଆ ଚାରିଟା ଆଠେଟା, ଆମର ଘରେ ସେଥିପାଇଁ ସବୁବେଳେ ସେ, ଛେଳି-ଛେଳି ଆମ ସାନକୁ ଆଗରୁ ବହୁତ୍ ରଖୁଥିଲେ, କିନ୍ତୁ ଏବେ ଆଉ ଅଳ୍ପ ରଖୁଛନ୍ତି ଆଉ ବେଶୀ ରଖୁନାହାନ୍ତି ଆଗରୁ କିନ୍ତୁ ପ୍ରାୟ ପାଞ୍ଚ ଛଅ ଥିଲେ, ଏବେ ଆଉ ଆମ ସାନ ବେଶୀ ରଖୁନାହାନ୍ତି ଖାଲି, ଗୋଟେ ମା ରଖିଛନ୍ତି ତାଙ୍କର ଯିଏ ଛୁଆ ହଉଛନ୍ତି, ହଁ-ହଁ ନିଶ୍ଚ-ନିଶ୍ଚୟ, ଏଇ ଘର ଛୁଆ ହେଲେ ଗୋଟେ ଆସିକି ନେଇଯିବ ଆଉ, ତମେ ତ ଡି ତମେ ତ ତମ ଚାକିରୀରେ ପଳେଇବ କର୍ତ୍ତବ୍ୟରେ, ଆଉ ତାହେଲେ ଛେଳି କେତେବେଳେ ତା ସେବା କରିବ, ରାତିରେ ଆସିକି, ଓହୋ ହଉ-ହଉ,
ଇନା ଆମର ବି ଗାଈ, ଥିଲା ନା ତ ଯେହେତୁ ଘର ଖାଲି-ଖାଲି ଗୋଟେ ଛେଳିିକ ରଖିଲି,
ହଁ-ହଁ ଠିକ୍ ଅଛି ଏଇଥରକ ସେ ପିଲା ଜନ୍ମ କରୁ, ଗର୍ଭବତୀ ହେଇ ସାରିଲା ପରେ, ତାପରେ ଆପଣ ନେବେ ଆଉ ଟିକେ ବଡ଼ ହେଇଗଲେ, ହଁ ମା ଠାରୁ କ୍ଷୀର ଖାଇସାରିଲା ପରେ ଯେତେବେଳେ ସେ ବାହାର ଖାଦ୍ୟ ଖାଇବେ, ସେତେବେଳେ ଆପଣ ନେଇଯିବେ ଆଉ ଆଚ୍ଛା, ଆଉ ଆମେ ଏଥର କ ଆମ, ଆଜ୍ଞା ସମୟ ବି ହେଇଗଲାଣି ଆମେ ଏଥର ସମାପ୍ତ କରିବା, ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଧନ୍ୟବାଦ,
ଆଜ୍ଞା ମେମ୍,